ହ୍ୟାଲୋ
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା। କେମିତି ଅଛନ୍ତି?
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ସିଏ ଭଲ ଅଛି। ଏବେ ଜଷ୍ଟ୍ ଆସଥିଲି ଗାଁ ପଡିିଆକୁ। ଆଉ ଗାଁ ପଡ଼ିଆକୁ ଆସିଲି ଏମିତି ପିଲା କିଏ ନାହାନ୍ତି ଖେଳା ଖେଳାଖେଳି କରିବା ପାଇଁ ଯୋଉଟା କି କ୍ରିକେଟ ଖେଳ ହୁଏ ଗାଁ ପଡ଼ିଆରେ। ଆଉ ପିଲା କିଏ ନାହାନ୍ତି? ପିଲା ବହୁତ କମ୍ ଥିବାରୁ ଆଜି ଖେଳଟା ହେଇପାରୁନି। ହେଇ ହଁ ହେଇପାରୁ ନାହିଁ। ତେଣୁ କରି ମୁଁ ଯେମିତି ବାସ୍ ବସିଥିଲି।
ଆଚ୍ଛା
ଆଉ ତମେ
ଆଚ୍ଛା ମୁଁ ସେମିତି ବହୁତ ଗୁଡାଏ କାମ ସାରିକି ଆସିଥିଲି। ଆଉ କାଲି ତମେ ତ ଜାଣିଚ ଦେବସ୍ନାନ ପୂର୍ଣ୍ଣିମା ଅଛି।
ଉଁ ହୁଁ
ତ ଘର ଧୁଆଧୁଇ ପୋଛାପୋଛି ଆଉ ବାହାରେ ଦେଖିକି ପହଁରାରେ କୁ ସଫା କଲି ଆଉ ଆଉ ଶାଶୁ ଶଶୁର ତାଙ୍କ ପାଇଁ ଚାହା କରିିକି ଆଉ ହଁ ଚାହା କରି ସାରିଲା ପରେ ଆଉ ଭାଇ କହିଲେ ଆଉ ଥରେ ଟିକେ ଚା ତାଙ୍କ ପାଇଁ ବି ଟିକେ ବନେଇ-ବନେଇ ସାରିକି ଆମର ଝିଆରି ଜଣେ ହେବେ ସିଏ ବସିଚନ୍ତି ତାଙ୍କ ସହିତ ମାନେ ଫଟି ଚାଲିଥିଲା ଆ ସାରିକି ଆସିଲି ଆଉ।
ଆଚ୍ଛା-ଆଚ୍ଛା ବହୁତ୍ ଭଲ କଥା, ଆଉ ଆଜି ଯେହେତୁ ରବିବାର ବାର ଅଛି ମାନେ ଆମିଷ କିଛି ମଧ୍ୟାହ୍ନ ଭୋଜନରେ ଖାଇଥିଲେ ସାଧା ଖାଇବା ହେଇଥିଲା?
ସାଧାରଣ ତ ଅ ରବିବାର ମାନେ ଖାଇବା କଥା ନୁହଁ ଯେହେତୁ ଆମର କୁହନ୍ତି ସୂର୍ଯ୍ୟଙ୍କ ବାର ଖାଇବା କଥା ନୁହଁ କି ତୁ ଆମର ତ ଖାଉଚନ୍ତି ଆଜି ସେମ୍ତି ଆମିଷ ବାରିରେ ହେଇଥିଲା ମାଛ ହେଇଥିଲା ଅଣ୍ଡା ହେଇଥିଲା ତ କିଛି ବି ହେଇଥିଲା। ଆ ଜଣେ ଆମର ପରିବାରର ସଦସ୍ୟ ସିଏ ଆମିଷ ଭୋଜନ କରନ୍ତିନି ତ ତାଙ୍କ ପାଇଁ ସାଧା ହେଇଥିଲା।
ହୁଁ-ହୁଁ।
ଆ ଖାଇକି ତ ସବୁ କର୍ମ ସାରିକି ଆଉ ଶୋଇ ବିି ହେଲାନି ଆଜି ଦି ପରେ। ତମେ କଣ ଖାଇଲ ଆଜି ତମେ ସେମ୍ତି ସାଧା ନା ଆମିଷ କେମ୍ତି କଣ ତମର ଖାଇବା ଆଜି ହେଇଥିଲା ନା କେମ୍ତି ରୋଷେଇ ତମେ କରିଥିଲ କି ଘରେ ର ରୋଷେଇ କରିଥିଲେ କଣ କେମ୍ତି?
ଆଚ୍ଛା ବହୁତ୍ ସାରା ପ୍ରଶ୍ନ ମୋ ପାଇଁ ଆଉ ଆ ଆ ଘରେ ତ ମାନେ ବନେଇ ଦେଇଥିଲେ ଯେହେତୁ ମୁଁ ଘରେ ଅଛି ଘରେ ମା ମା ତିଆରି କରିଦେଇଥିଲେ ଆଉ ମୁଁ ଯେତବେଳେ ବାହାରେ ରୁହେ ବାହାରେ ମୁଁ ନିଜେ ହିଁ ରୋଷେଇ କରିି ଥାଏ ସାଙ୍ଗ ପିଲାମାନେ ବି ମିଶିକି କରିଥାଉ ଆଉ ବାକି ଆଜି ହଉଚି ରବିବାର ଥିଲା କିନ୍ତୁ ଘରେ ଆମିଷ ବନେଇ ନଥିଲେ ଆ ଯେହେତୁ ମାନେ ଘରେ ଟିକେ ସଦସ୍ୟ ମାନେ କମ୍ ଥିଲେ ଟିକେ ବାହାରକୁ ପଳେଇଥିଲେ ବନ୍ଧୁ ଘରୁକୁ, ଆଉ ସେଥିପାଇଁ ଆମର ଆଜି ବନେଇଥିଲୁ। ଆଉ ଆମିଷ କିଛି ବନେଇ ପାରିନଥିଲୁ ଆଉ ବାକି ଆ ତ ଆଜି ମଧ୍ୟାହ୍ନ ଭୋଜନରେ ସେମ୍ତି ସାଧା ଖାଇଥିଲୁ କିନ୍ତୁ ରାତ୍ରି ଭୋଜନ ଆମିଷ ନିହାତି ଭାବରେ ଆ ଗୋଟେ ଜାଗାକୁ ଆମେ ଯିବୁ ଗୋଟେ ବାହାଘର ନିମ ନ୍ତ୍ରଣ ଅଛି ସେଠି ସମସ୍ତେ ପରିବାର ବର୍ଗ ସହ ସମ ସ୍ତେ ଉପସ୍ଥିତ ଯାଇଁକି ତାଙ୍କ ବାହାଘରରେ ନିମନ୍ତ୍ରଣ ସେ ଅଛି। ତ ତାଙ୍କ ସହିତ ସମସ୍ତେ ହଅ ଯାଇସାରିଲା ପରେ ନିହାତି ଭାବରେ ମାନେ ରାତ୍ରି ଭୋଜନ ଟା ବହୁତୁ ସ୍ଵାଦିଷ୍ଟ ଏବଂ ବହୁତୁ ଅ ବହୁତୁ ଭଲ ବି ହବାର ଆଜି ଯୋଜନା ଅଛି।
ଏବେ ତମର ଆଜି ଭୋଜି ଆଉ। ଆମର ତ ସେମ୍ତି ଆଜି ସେମିତି କି ନିମନ୍ତ୍ରଣ ନାହିଁ ଆ ସେଥିପାଇଁ ଆମେ ତ ଆମକୁ ତ ନିଜକୁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡିବ। ଆଉ ଏବେ ତ ଟିକେ ବେଳ ଓତା ଟାଇମ୍ ତ ଟିକେ ବୁଲାବୁଲି ସାରିକି ଆଉ ଖଟି ଗପ ସାରିକି ପୁଣି ସନ୍ଧ୍ୟା ଦବାକୁ ଯିବାକୁ ପଡିବ ତାପରେ ପୁଣି ରାତି ପାଇଁ ଭୋଜନ ପ୍ରସ୍ତୁ ସ୍ତୁତ କରିବାକୁ ପଡିବ ଆଉ ରାତିରେ ତ ଆମର ଭାତ ତ ଖାଉନାହାନ୍ତି ସେଥିପାଇଁ ରୁଟି ବନେଇବାକୁ ପଡିବ। ଆଉ ତା ସହିତ କିଛି ପରିବା ହୋଉ କି ଆମର ଆମିଷ ଯଦି ଆଣିବେ ତ ପ୍ରସ୍ତୁତ ହବ ଆଉ। ଆଉ ତମର ଆ କାଲି ତ କହିଲି କାଲି ଆମର ଦେବସ୍ନାନ ପୂର୍ଣିମା। ଆଉ ଭଗବାନଙ୍କୁ ଗାଧେଇବେ ଆ ତାଙ୍କୁ ପୁଣି ଗାଧେଇ ସାରିଲା ପରେ ପୁଣି ତାଙ୍କୁ ଜର ହବ ପୁଣି ଅଣସର ଘରେ ଥିବେ। ତ କାଲିର କଣ ତମର ଅଛି ପ୍ଲାନିଂ କଣ ଅଛି। ସେମିତି କିଛି ପୁରୀ ଫୁରୀ ଯିବାର ଅଛି କି? ଏମିତି ଠାକୁର ଦର୍ଶନ କରିବାକୁ କରିବାର ଅଛି କି କେମିତି କଣ ଅଛି କୁହ?
ହଁ ନାଇଁ କାଲି ସେମିତି କିଛି କାମ ବୋଲି ନାହିଁ। ଯେହେତ ତୁ ଗୋଟେ ବ୍ୟକ୍ତିଗତ କାମରେ ମୁଁ ସଦାବେଳେ ବ୍ୟସ୍ତ ରହିଥାଏ ଆଠରୁ ନଅ ଘଣ୍ଟା। ତ କାମ କାଲିକି କରିବାକୁ ପଡିବ ଆଉ ଯୋଉଟା କହିଲ କି କାଲି ଦେବସ୍ନାନ ପୂର୍ଣ୍ଣିମା ବୋହୁତୁ ପବିତ୍ର ଦିନ। ବୋହୁତୁ ଭଲ ବି ଦିନ ସମସ୍ତଙ୍କ ପାଇଁ ଉଁ ସେଦିନ କଣ କି ଭାଇ ଭଗବାନଙ୍କୁ ଜା ସେ ଦିଅନ୍ତି ପାଖରେ ଘର ପାଖ ଖୁରୁ ଅ ଅ ହବ ଆଠୁ ରୁ ଦଶ କିଲୋମିଟର ପାଖରେ ଗୋଟେ ଗଡ଼ ମଧୁପୁରୁ ଗୋଟେ ଜାଗା ଅଛି। ଆମର ମାନେ ହେଉଛି ଜଗନ୍ନାଥ ଠାକ ଠାକୁରଙ୍କର ମନ୍ଦିର ଗୋଟେ ତ ସେଇଠି ବୋହୁତୁ ଭଲ ଆଗରେ ହେଉଛି ପାଳନ କରାଯାଏ। ତମେ ବି ପ୍ରାୟତଃ ସିନେମାରେ ଦେଖିଥିବ କି ଗଡ ମଧୁପୁର ଗୋଟେ ଜାଗା ଥାଏ?
ନାଇଁ। ଖା ଲି ଶୁଣିଛି ଗଡ ମଧୁପୁର ନାଁ ଶୁଣିଛି କିନ୍ତୁ ମୁଁ କେବେ ଯାଇନି କି ଦେଖିନି ଆଉ ଯଦି ଭବିଷ୍ୟତ ତରେ ସୁଯୋଗ ମିଳେ ତାହେଲେ ଦେଖିବାକୁ ଚାହିଁବି।
ନିହାତି ନିହାତି ଆସିବେ ଆମ ଏପଟ ଏରିଆ ରହୁଛି ଯାଜପୁର ଜିଲ୍ଲା ତ ଅ ତ ନିହାତି ଭାବରେ ମାନେ ଭିଜିଟି କରିବେ। ଆଉ ରୋଉଛି କି ଗଡ ମଧୁପରୁ ଯୋଉ ଯୋଉଛି ଜଗନ୍ନାଥ ଠାକୁରଙ୍କର ଅଛି ସେଠି ବୋହୁତୁ ଭଲ ଆକାରେ ବଡ ଆକାରେ ବି ର ରଥଯାତ୍ରା କରାଯାଏ। ଯୋଉଟାକି କହିଲ ସ୍ନାନ ପୂର୍ଣ୍ଣିମା କାଲି ସେଇଟା ବି ସେମିତି ଜଗନ୍ନାଥ ମହାପ୍ରଭୁଙ୍କୁ ମନ୍ଦିର ଭିତରୁ ମାନେ ସିଂହାସନରୁ ଆଣିକି ତାଙ୍କୁ ହୋଉଛି ଅ ସ୍ନାନ କରାଇବେ ସମସ୍ତେ ଭକ୍ତ ଭକ୍ତ ମାନେ ପଣ୍ଡା ମନେ ସମସ୍ତେ ଯୋଉ ଅଛନ୍ତି ତାଙ୍କ ସେବକମାନେ ତ ତାକୁ ସ୍ନାନ କରାଇବେ ସ୍ନାନ କରା ପରେ ଅଣସର ଘରେ ଯେମିତି ରୁହନ୍ତି। ସେମିତି ଅଣସର ଘରେ ରଖିବେ ଏବଂ ଶ୍ରୀଗୁଣ୍ଡିଚା ଦିନ ତାଙ୍କୁ ମାନେ ସଜ କରିକିନା ତାଙ୍କୁ ରଥ ରୁଡ ହିଁ କରିବେ।
ଆଚ୍ଛା। ଆ ଆଗକୁ ଯେହେତୁ ଆମର ତ ସବୁଠୁ ବଡ଼ ପର୍ବ ରଥଯାତ୍ରା ଆଗକୁ ତ ଆମର ଆସୁଚି ରଥଯାତ୍ରା ରଥଯାତ୍ରା ତ ଆମର ଅଁ ଜଗନ୍ନାଥ ମହାପ୍ରଭୁ ସୁଭଦ୍ରା ବଳଭଦ୍ର ସେ ତ ପୁରା ମାନେ ବାହାରୁ କୁ ଆସିବେ ସବୁ ଭକ୍ତ ଗଣଙ୍କୁ ଦର୍ଶନ ଦେବେ। ଆ ତାଙ୍କର ତ ସବୁ ରଥ ସବୁ ବନା ଯାଇଥିବ ବଢିଆ ସବ୍ ବୁ ବୋହୁତ୍ କାରିଗର ସେ ସବୁ ହୁ ସେବି ଭଲ ସୁନ୍ଦର ଭାବେ ସେ ସବୁ ରଥକୁ ବନାନ୍ତି ଏମ୍ ତାଙ୍କର ତ ଅଲ୍ଗା ଅଲ୍ଗା ସବୁ ରଥର ନାଁ ଥାଏ ନା ଦେଏମ୍ ଦେବ ଦଳନ ଆ ନନ୍ଦୀଘୋସ୍ତ। ଆ ଦେବଦଳନ ଆମର ଆଁ ବଳଭ ଦ୍ରଙ୍କର ନା
ଉଁ ନାଇଁ ନାଇଁ ତିନି ରଥର ନାଇଁ ନାଇଁ ମୁଁ କ କହିବାକୁ ଚାହିଁବି ତିନି ରଥଙ୍କର ନାମ? ଅ ତ ପ୍ରଥମ ବଳଭଦ୍ ହଉଚି ବଡ଼ ଠାକୁର ବଳଭଦ୍ର। ଅ ଠାକୁର ବଡ଼ ଠାକୁର ଯିଏକି ବଳଭଦ୍ର ତାଙ୍କର ହଉଚି ତାଳ ଧ୍ୱଜ ରଥ। ଠିକ୍ ଅଛି ତାଙ୍କର ତାଳଧ୍ବଜ ରଥ ତା ପରେ ଦ୍ଵିତୀୟତମ ରଥ ଯୋଉଟା କି ଆମ୍ ହଉଚି ହଉଚି ଦୋଳ ଦର୍ପଣ। ଦଳଦପନ ହଁ ମାନେ ଦ୍ଵିତୀୟ ହଁ ନନ୍ଦିଘୋଷ୍ ଛୋଟ ମାନେ ଦ୍ୱିତୀୟ ମାନେ ତିନି ଠାକୁରଙ୍କ ଯଦି ଆପ୍ ଆପଣ ମାନେ କହିବେ ବଡ଼ ସାନ ତ ପ୍ରଥମେ ବଡ଼ ଠାକୁର ତାପ୍ରେ ପ୍ରଭୁ ଜଗନ୍ନାଥ ତାପ୍ରେ ମା ସୁଭଦ୍ରା ସବୁ ସାନ ଦି ଭାଇଙ୍କର ସିଏ ମାନେ ଗେଲ୍ହି ଏ ସାନ ଭଉଣୀ ସିଏ ହଁ ସିଏ ସାନ ଭଉଣୀ। କିନ୍ତୁ ତିନି ରଥ ର କଥା କହିବି ପ୍ରଥମ ଯେମିତି ମାନେ ସଜା ହେଇକି ର ର ରଖାଯାଇଥାଏ। କରିମି ତାଳଧ୍ୱଜ ମହାପ୍ରଭୁ ବଡ଼ ବଡ଼ ଠାକୁ ଠାକୁରଙ୍କର ତାଳଧ୍ୱଜ ବଳଭଦ୍ର ଠାକୁରଙ୍କ ତାଳଧ୍ୱଜ ରଥ। ତାପରେ ଦୋଳ ଦର୍ପନ ଯୋଉଟା କି ମା ସୁଭଦ୍ରଙ୍କର ତାଙ୍କ ପରିଶେଷ୍ ରେ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର ମାନେ ସଜା ହେଇକି ଏମିତି ତିନି ରଥ ସଜା ହେଇକି ରହିଥାଏ।
ଆଚ୍ଛା ଆଚ୍ଛା ଆଉ ହଁ ମୁଁ ଯାଇଚି ଦେଖିବାକୁ ଅ ଦୀର୍ଘତ ପନ୍ଦର ବର୍ଷ ତଳେ ମୁଁ ଯାଇଥିଲି ଥରେ ର ରଥ ଯାତ୍ରା ସମୟରେ ଦେଖିବାକୁ ଆନ୍ ମହାପ୍ରଭୁ
ରଥକୁ ବି ଯାଇଚି ତାଙ୍କୁ ପାଖରେ ଦର୍ଶନ କରିଚି ସେ ଦର୍ଶନ କରିବାର ଅନୁଭୂତି ନିଆଁରା ମାନେ ପୁରା ଅଲଗା ପ୍ରକାର ବୋହୁତ୍ ଭଲ ଲାଗେ ମାନେ ସବୁ କିଛି ସମସ୍ୟା ଯେମିତି ଲାଗେ ଦୂର ହେଇଯାଏ ତା ଙ୍କୁ ଦେଖି ସାରିଲା ପରେ ଅ ବୋହୁତ୍ ଭଲ ଲାଗେ। ଆଉ ଉଁ ତମର ସେମିତି କିଛି ଅନୁଭୂତି ଅଛି କି?
ନିହାତି ମୁଁ ମାନେ ଅନୁଭୂତି କହିବା ଚାହିଁବି କି ଗତ ବର୍ଷ ଠିକ୍ ଆମେ ସାଙ୍ଗ ପିଲା ମାନେ ବାହାରିଥିଲୁ ରଥଯାତ୍ରା ଦିନ ସକାଳୁ ସକାଳୁ ଆମେ ସେମିତି ବାହାରିଥିଲୁ ତିନି ଜଣ ସାଙ୍ଗ ତ ହଉଚି ଏକ ମାନେ ଟ୍ରେନ ମାଧ୍ୟମରେ ଆମେ ପହଞ୍ଚି ଯାଇ ଥିଲୁ ଷ୍ଟେସନ୍ରୁୁ ପୁରୀ ଷ୍ଟେସନ୍ ରେ ଯାଇକି ପହଞ୍ଚିଥିଲୁ। ପହଞ୍ଚିଲା ପରେ ସେଠୁ ଷ୍ଟେସନରୁ ଯେତେବେଳେ ଆମେ ଓହ୍ଲେଇଲୁ ଏତେ ପରିମାଣରେ ଲୋ କ ଯେ ମାନେ ବହୁତ୍ ସାରା ଭିଡ ଥାଏ। ଷ୍ଟେସନରେ ଏବଂ ଷ୍ଟେସନରୁ ଯେ ଭିଡି ଅତିକ୍ରମ କରି କରି କରି କରି ଧୀରେ ଧୀରେ ବଡ଼ ଦାଣ୍ଡକୁ ଆସିବା ଆସ୍ କିନା ପହଞ୍ଚିଲୁ। ଏବଂ ବଡ଼ ଦାଣ୍ଡରେ ଏତେ ସାରା ଲୋକ ଏତେ ସାରା ଭିଡ ଥାଆନ୍ତି ଯେ ଆମେମାନେ କେବଳ ରଥ ପାଖକୁ ବଡ଼ ଦାଣ୍ଡରୁ ଚାଲି ଚାଲି ଚାଲି ଚାଲି ଯାଇକିନା ରଥଯାତ୍ରାକୁ ମାନେ ରଥ ପାଖକୁ ପହଞ୍ଚିବା ପାଇଁ ଠାକୁଙ୍କ ପାଖକୁ ତ ବହୁତ ମତେ ଟାଇମ୍ ଲାଗିଲା। ଆ ପହଞ୍ଚିବା ପାଇଁ। ଆଉ ଆମ ମାନଙ୍କୁ ମାନେ କାହିଁକି ଟାଇମ ଲାଗିଲା କି? ମାନେ ବଡ ଦାଣ୍ଡ ତ ସେମିତି ଚାଲି ଚାଲି ପଳେଇବେ। କିନ୍ତୁ ଯେହେତୁ ସେଦିନ ମାନେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହଉଥାଏ। ତ ଭ କ୍ତ ମାନେ ଏତେ ମାତ୍ରାରେ ଥାଆନ୍ତି ବଡ଼ଦାଣ୍ଡରେ ଯେ ତମ ମାନେ ବହୁତ୍ ଟାଇମ୍ ଲାଗିଥିଲା ଯିବା ପାଇଁ। ସେଠି ଯାଇକିନା ରଥ ପାଖରେ ପହଞ୍ଚିଥିଲୁ। ଠାକୁର ପହଣ୍ଡି ହେଇଥିଲା ପହଣ୍ଡି ଦେଖିଥିଲୁ। ଆଉ ତାପରେ ମାନେ ଛେରା ପହଁରା ପରେ ରଥ ଟଣା ହେଇଥିଲା ମଧ୍ୟ ଦେଖିକି ମାନେ ବହୁତ୍ ଖୁସି ଲାଗିଥିଲା ଭାଗ୍ୟବାନ ବି ଆମେ ନିଜକୁ ଭାବିଥିଲୁ।
ଆଚ୍ଛା। ରଥଯାତ୍ରା ଏମିତି ଯେମିତି କହିଲ ତମେ ପୁରା ଦେଖିବା ପାଇଁ ପାଖରେ ଥାଇକି ବି ମାନେ ଚାହୁଁଚ କେମିତି ଦେଖିବା ପାଇଁ ଭଗବାନ ଙ୍କୁ ଯାଉଚ ର ଯାତ୍ର ଦେଖିବାକୁ। ସେମିତି ଆମର କେବଳ କି ଆମର ରଥଯାତ୍ରା ପ୍ରସିଦ୍ଧ ନୁହଁ। ଏଟା ବାହାରେ ବି ଆମର ରଥଯାତ୍ରା ପ୍ରସିଦ୍ଧ। ମାନେ ଦେଶ ବିଦେଶରୁୁ ସବୁ ଆସନ୍ତି ଦେଖିବାକୁ। ଆଉ ସେମାନେ ଦେଶ ବିଦେ ରେ ବି ରଥଯାତ୍ରା ପାଳନ ବି କରନ୍ତି। ଆଉ ସେଇଟା ଦେଖିବା ବହୁତ୍ ଖୁସି ଲାଗେ। ଆମର ଯେମିତି ପାରମ୍ପରିକା ହିସାବରେ ଯେମିତି ଶାଢୀ ପିନ୍ଧନ୍ତି ଧୋତି ପିନ୍ଧନ୍ତି ତ ସେମାନେ ବି ସେମିତି ଏ ଆମକୁ ଅନୁକରଣ କରିକି ପିନ୍ଧିକି ଭଗବାନଙ୍କ ଅ ଠାରେ ସ ନିଜକୁ ସମର୍ପଣ କରିକି ନାଚ ଗୀତ କରିକି ମାନେ ବହୁତ୍ ଆଡ଼ମ୍ବର ସହି ହିତ ପାଳନ କରନ୍ତି। ଆଉ
ରଥଯାତ୍ରା ତ କଥା ମାନେ କହିଲେ ବ ମାନେ ସଦାବେଳେ ହଁ ଭଲ ହିଁ ଲାଗିଥାଏ। ତ ମୁଁ ଟିକେ ଏବେ ବ୍ୟସ୍ତ ରହିଥିବାରୁ ମୁଁ ମାନେ ଏଇଠି ବା ର୍ତ୍ତାଳାପ ଟା ସମାପ୍ତ କରିବାକୁ ଚାହିଁବି। ଆଉ ଆଶା କରୁଚି ତମେ ମୋ ସହିତ କଥା ହେଇକି ଆପଣଙ୍କୁ ମୋ ବହୁତ୍ ଭଲ ଲାଗିଥିବ।
ନିହାତି ଭଲ ଲାଗିଚି। ଆଉ ଆପଣଙ୍କୁ ଧନ୍ୟବାଦ ଅଶେଷ ଅଶେଷ ଧନ୍ୟବାଦ।
ଠିକ୍ ଅଛି ଧନ୍ୟବାଦ୍।